ହାଲୋ।
ହଁ କୁହନ୍ତୁ।
ତମେ କଣ କରୁଚ?
ନା ଏଇ ବସିଚି ଆଉ।
ଓ ହୋ କୁଆଡେ ଯାଇନ ବୁଲିବା ପାଇଁ?
ନାଇଁ କୁଆଡେ ଯିବି? ବର୍ଷା ତ ଉଠେଇଛି, ଗରମ ବି ହଉଚି, କୁଆଡେ ଯିବି ଆଉ?
ପବନରେ ଟିକେ ଛାତ ଉପରେ ବୁଲୁନ, ଭଲ ଲାଗ
ହଁ ଯେ ମୁଁ ଜୋରେ ଲାଇଟୀଙ୍ଗି ହୋଉଚି ତ, ଘଡଘଡି ଜୋରେ ମାରୁଚି। ସେଇଥିଲାଗି ଛାତ ଉପେରେ ବୁଲୁନି।
ହଅ ହ ମୁଁ ଛାତଉପରେ ବୁଲଚି। ବଡ଼ିଆ ପବନ ଦଉଚି ମାନେ ସବୁ
କଣ କହିଲ?
ମୁଁ ଛାତ ଉପରେ ବୁଲୁଚି ନା ବଢିଆ ପବନ ଦଉଛି ପୁରା ଥଣ୍ଡା ଥଣ୍ଡା ଲାଗୁଚି।
ଓହୋ। ତମେ ଏବେ କଉଠି ଅଛ? ମାମୁଁ ଘରେ ଅଛ ନା ଘରେ ଅଛ?
ନାଇଁ ଘରେ ନାଇଁ ମୁଁ ଆଜି ଟିକେ ଆସିଥିଲି ତ ଗୋଟେ ଫୋନଟେ ଆଣିଲି।
ଓହୋ କଉ ଫନ ଆଣିଲା?
ଆଜ୍ଞା?
କଉ ଫୋନ ଆଣିଲ?
ଆଣିଲି ଭିବୋ ୱାଇ ଫିଫ୍ଟିୱାନ୍।
ଓହୋ ତମେ କଣ ଏତେ ଫୋନ ଏତେ ଧରୁଛ।
ଆଣିଲି ଗୋଟେ ସେଟା କିଛି ହଉ ମାନେ କିଛି ଗୋଟେ ଅର୍ଜେଣ୍ଟ ଥିଲା ହଉ ନଥିଲା ଏଇ ଫୋନରେ ସେଇଆକୁ ସେଟାଇ ରହିଲା ଏଟା ଗୋଟେ ନେଇ ଆସିଲି ଆଉ।
ଓହୋ ବହୁତ ବିଜି ପର୍ସନ ନା ତମେ ଆଉ।
ହଁ ବିଜି ମାନେ
ବହୁତ ବିଥିଲା କି ତିନିଟା ଫୋନ ଧରି। ବୁଲୁଛନ୍ତି
ଦିଦିଟା ପୁଣିଛ ପୁଣି ଟା ଥୋଇଦି ଖାଲି ଏମତି ନର୍ମାଲ ଫଟୋ ଫଟ ଉଠେଇବାପାଇଁ ସେଟା ନୟ କରିବି ଆଉ
ଆଉ ଆଉ ତମେ ଫ୍ରି ହେଲେ ଆମର ବି ଟିକେ ଫଟୋ ଉଠେଇଦବ ତ
ହଁ ସଅ କାହିଁକି ନୁହେଁ।
ହଉ ତା ଆଥ ତୁ କୁଆଡେ ଯାଇଥିବ ନା ତମ ଫ ଟା ମତେ ଦେଇଦବ। ମୁଁ ଫଟୋ ଉଠେଇକି ତମକୁ ପୁଣି ଦେଇଦେବି।
ହୋ ଠିକ ଅଛି ନେଇଯିବ ତମର ଯୋଉ ଦିନ ଫଟୋ ଉଠେଇବାର ହବ। ମତେ କହିଦବ ମୁଁ ତମକୁ ଦେଇଦେବି। ଆଉ
ହଉ ଆଉ କଣ ଖାଇଛ?
ଖାଇଛିୁ ଯାହା ଖରା ବେଳେ ଖାଇଥିଲି ଏବେ ଆଉ କିଛି ଖାଇନି ଦେଖିବା କଣ ଖାଇବା ଆଉ କୁଆ ଟିକେ ବୁଲିବାକୁ ଯିବା ଯି ମାର୍କେଟ ଆଡେ କଣ ଖାଇକି ଆସିବା ଆଉ।
ଓହୋ ନାଇଁ ବାହାର ଜିନିଷ କିଛି କା ଖାଅନି ଦେହ ଖରାପ ହବ।
ସେମିତି କେତେବେଳେ ଇଚ୍ଛା ହେଲେ ସବୁଦିନ ବି ଖାଏନି କେତେବେଳେ ଟିକେ ମନ ହେଲେ ଯାଇକି ଖାଇଦେ ଆଉ
ଓହୋ ନାଇଁ ସବୁବେଳେ ଖାଇବନି ନହେଲେ ଦେହ ଖରାପ ହବ।
ହଁ ପେଟ ଖରାପ ହେଇଯିବ।
ହଁ।
ହ। ତମର ସବୁ ଠିକଠାକ୍ ତ
କଣ କହିଲ?
ଆମ ତମର ସବୁ ବି ଠିକ ଠାକ ତ
ହଁ।
ଓହୋ ତମର ନେଟାର୍ ପ୍ରୋବଲେ ହଉଛି କି? ଆମ ଘରେ ବାପା ମା ଦାଦା ଖୁଡି ଭାଇ ଭଉଣୀ। ଆମେ ସବୁ ଆମର ଜଏଣ୍ଟ ଫ୍ୟାମିଲି।
ଓହୋ ନାଇଁ ନାଇଁ ଆମର ଯହା
ଛୋଟ ଏଗାର ବାର ବର୍ଷର ହବ।
ହୁଁ। ସୁପିଲ ସୁପନି ହ୍ୟାଲୋ।
ଚାରବେ କ କ୍ଲାସ୍?
ଆ ବି ଫାଇବ କ୍ଲାସ ହେଲା। ଆରେ ବର୍ଡେ ଆସୁଛି ବି ରଜରେ
ଓହୋ ସେ ମାନ୍ କୋଉଠି ପଢଛନ୍ତି।
ଶିଶୁ ମନ୍ଦିରରେ ପଡୁଛି। ଆପଣ କିଛି ଟ୍ୟୁସନ ଫ୍ୟସନ କରୁଛନ୍ତି।
ନାଇଁ ଟ୍ୟଉସନ ତ କହୁନି ଜଣେ ଭାଇ ଜଣେ ଘର ପାଖରୁ ତାଙ୍କୁ ଟିକେ ପଢଉଛି ଆଉ
ଓହୋ ମୁଁ ଏବେ ଜଣ ତମେଣ୍ ଟ୍ୟୁସନ୍ କଛ ପେମେଣ୍ଟ ମାଗୁନ?
ଫାମିଲ ପ୍ରୋବ୍ଲେ ନା କଣ?
ହଁ ତାହେଲେ ଟିକେ ଏଇନା ଅଛି ତ ସେଁ
ଉଁ ହୁଁ। ଆଉ ତମେ ଏବେ କିଛି ଜବ୍ କଲାଣି ନା କରିନ।
ନାଇଁ କରିନି ଦେଖିବା କଣ କେବେ ଯେବେ ଭାଗ୍ୟରେ ଫିଟିବ ସେବେ କରିବି ଆଉ ତମ ଝିଅକୁ ମୋ ପାଖକୁ ଟ୍ୟୁସନ ପଠଉନାହାନ୍ତି।
ଫାଇଭ କ୍ଲାସ ହେଲା ସେ ମାମୁ ଘର ପଳେଇକି ବୁଲି ବା ପାଇଁ। ଆସିଲେ ମୁଁ ତାକୁ କହିବି?
ହଉ ତାର କୋଉ କୋଉ ବହି ଅଛି।
କଣ ଇଂଲିଶ ମଥ ଆଉ ମାନ ସାଙ୍ଗ ତ ମଥରେ ଦିଟା ବେ ମାନ ସାଙ୍ଗ ଗୋଟେ ଆଉ ଗଣିତ ମଜା ଗୋଟେ। ଆଉ କଣ ସାହିତ୍ୟ ବୈତିକ ଗଣ ତ ମୁଁ ଦେଖିନି ତ ବହି ଠିକ ସେତେ ହଉ କଣ ସାହିତ୍ୟ ବି ବିଜ୍ଞାନ ସାମାଜିକ ହିନ୍ଦୀ ସଂସ୍କୃତ ଶିଶୁ ମନ୍ଦରେ ତ ଜାଣିଥିବ ମେଞ୍ଚେ ବହି।
ହଁ କହୁଥିଲ କି ତାଙ୍କର ଏବେ ଚେଞ୍ଜ ହେଇଛି।
ବହି ନାଇଁ ସେଞ ସେନି ତ। ତାଙ୍କର ଶିଶୁ ମନ୍ଦିର ନା ହଁ ଷଷ୍ଠ ଶ୍ରେଣୀ ବହି ଯାଇ ଛି। ଷଷ୍ଠ ସପ୍ତମ ହଁ ଏବେ ଅଷ୍ଟମରେ ବି? ଏଆ ସବୁ ଗୋଳ ଆଉ କିଛି ନାହିଁ ସେଗୋଡ
ନାହିଁ କେବଳ ନବମରେ ଅଛି ହିଷ୍ଟ୍ରି ଆଉ ଯୋଗ। ଜ୍ୟୋଗ୍ରାଫି।
ଓହୋ। ହ ଅଷ୍ଟମରେ ନାଁବେ ଅଷ୍ଟ ତମର ନାହିଁତ ସବୁ ବେଳେ ସେରା ଉଠିଦେଇଛି ।ଛୁଆ ଏବେ ଆଉ କଣ ପଢିବେ ସବୁ ଏଇ ପୁରା ନର୍ମାଲ ପାଠ ହେଇଗଲାଣି ।
ହଁ । ହଁ ସବୁ ଦେଇଛି ଏମତି
ହଁ ଏବେ ତ ଛୁଆ ଆମ ଆମ ସ୍କୁଲ ଲାଇଫ ରେ ଆ ଫୋନ ବି କଣ ଜାଣିିନଥିଲେ ଏବେ ଛୁଆ ସ୍କୁ ସ୍କୁଲକୁୁ ଫୋନ ନେଇକି ବି ପଳଉଚନ୍ତି ।
ହଁଛୁଆ ତ ଏବେ ରିଲସ ରେ ମାତି ଲେଣି ଆଉ କଣ ।
ହୁଁ ହଁ ଛୋଟ ଛୋଟ ଛୁଆ ଗୁରା ଜନ୍ମ ହେଲା ଛୁଆ ଫୋନ ନ ଦେଖିଲେ ।
ହଁ ଷଷ୍ଠ ଶ୍ରେଣୀ ଏମିତି ବହି ଚେଞ୍ଜ ହେଇଛି ମାନେ ଷଷ୍ଠ ଶ୍ରେଣୀ ପାଠ ଯା ଦ୍ଵିତୀୟ ଶ୍ରେଣୀ ପାଠ ସେଇଆ।
ହଁ ଆରାମ ସେ ଗୋଟେ ଛୁଆ ନେ ଚାହିଁଲେ କରିଦ ବ ଛୁଆ ଏବେ ଯୋଉ ନ ପଢିବାକୁ ସେ ବହି ବି ସେ ସେମିତି କରିଦଉଛି ।
ହଁ ପୁରା ମାନେ ଏମିତି ଚେଞ୍ଜ ହେଇଯାଇଛି ମ୍ୟାଥରେ ଦେଇଛି ଯେ ଅକ୍ଷରରେ ଲେଖ । ଆଉ ଏକ ଲକ୍ଷରେ କେତେ କେତେଟା ଶୂନ । ଦଶ ଲକ୍ଷରେ କେ ଶୁନ ।
ଓ ହୋ ।
ଏମ ଏମତି ଦେଇଛି ।
ସଧ୍ୟ ଦିଆ ହେଲାଣି ବୋଧେ ।
ହଁ ବୋଧେ ଦିଆ ହଉଛି ନା କଣ ଆଉ ।
ତମେ ସନ୍ଧ୍ୟା ଦିଅନି କି?
ହଁ ବେଳେ ବେଳେ ଦିଏ ଆଉ ଯେତେବେଳେ ଇଛା ହୁଏ ଭଗବାନ ଯେତେବେଳେ କୁହନ୍ତି ଦବା ପାଇଁ ସେତେବେଳେ ଆଉ।
ଓହୋ ଭଗବାନଙ୍କ ଇଚ୍ଛାରେ ତମ ଇଚ୍ଛା ଆଉ ।
ହଁ ସେ ଯାହା ଚାହିଁଲେ ସବୁ ହବ ।
ହୁଁ ଆଉ ତମେ କୁଆଡେ ସ୍କୁଟି ଧରିକି ବୁଲିବାକୁ ଯାଉଚ ନା ।
ସ୍କୁଟି କଣ ସ୍କୁଟି ତ ନାହିଁ ଆଉ ନନା ତ ସ୍କୁଟି ନେଇ ଯାଇଛନ୍ତି । ଆଉ ହ ତ ସ୍କୁଟି ନାହିଁ । ଆଉ ତ ମୁଁ କାହାକୁ ଆଉ ସ୍କୁଟି ଫୁଟି ମାଗୁନି କୁଆଡେ ଯିବା ଯିବି ନାହିଁ ଖାଲି ଖାଇ ପି
ଘରେ ବସିବା ଖାଇ ପିଇକି । ଘରେ ପୁରା ଅଏସ କର ହେଲା ।
ହଁ କାହିଁ । ବାହାରେ ବୁଲିବ କିଏ କଣ କହିବ କଣ ଦରକାର ।
ଘରେ ରହିବ ଠିକ ଠାକ କିଛି ନାହିଁ ।
ହଁ ଏଇ ଚାଲିବାକୁ ବି ଯାଉଥିଲୁ ।
ହୁଁ ।
ନ ଏବେଇ ଚାଲିବାକୁ ବି ଯାଉଥିଲୁ ତା ଦେହରେ ଯିବୁ ଚାଲିବାକୁ ଯେ ସମସ୍ତେ ପଚାରିବେ କୁଆଡେ ଯାଉଛି? ତୁ କଣ କରୁଛୁ? କମ୍ ପାଇଁ ଚାଲୁଛ ତମେ କ ଏତେ ମୋଟା ହେଇଯାଇଛ। ପରିଶ୍ରମ କରୁନ ଘରେ। ଚାଲୁ ନା ଏଆ
ଗାଁ ରେ ରହିଲେ ଦୁନିଆ ମୁ ଖାଲି ସ୍ତ୍ରୀ ଲୋକଙ୍କ କଥା। କଥା ଶୁଣି ଶୁଣିକି।
ହଁ ମାନେ ଯେତିକି ଦିନ ବି ଆମେ ଯାଇ ଛୁ ସେତିକି ଦିନ ଖାଲି ଶୁଣିଛୁ ଯେ କୁଆଡେ ଯାଉଛ କଣ କରୁଛ ଘରେ ଚାଲିଲେ ହୁଅନ୍ତାନି ତମର ସବୁ ଏତେ ମୋଟା ହେଇଯାଇଛ ଚାଲୁଚ ଇଏ ସିଏ ଇଏ ଆଉ
ଗାଁ ସ୍ତ୍ରୀ ଲୋକଙ୍କ କଥା ଯଉ ଭଳିଆ ଆ କାହା କଥା ଶୁଣିବାର ନାଇଁ। ସୋନ ପଡ ଆଉ ସୋନ ବାହାରଗବ ଟହିଁ ଶୁଣିବ ମନ ଖରାପ କରିବ। କହିବାେ ଆଉ ଲୋକକୁ କହିବେ
ହଁ ଠିକ କଥା ଆଉ ତମେ ବି ଟ୍ୟୁଉସନ କରୁଛ।
ନା ନା ମୁଁ କିଛି ଟ୍ୟୁସନ କରେନି। ଏ ପିଲାଙ୍କ ସାଙ୍ଗରେ ଗେଜେରେ ଗେଜରେ ମ ତ ଜମା ହବାକୁ ଭଲ ଲାଗେନି।
ହଁ ମ ସେ ସେ ମୁଣ୍ଡ। ଖରାପ କରିଦେବେ ସିଏ। ଛୁଆ ଗୁରା ତମେ ମୋର ଦିଟା ଛୁଆ ବୁଝ ନା ମୁଁଙ୍କର ଟ୍ୟୁସନ କରିବି ବୋଧେ ଭାବୁଛି।
ଟ୍ୟୁସନ କରିବ ତମେ
ଘରେ ତ ଅଛି କଣ କରିବି?
ମୁଁ ଭଲ ଟିଉସନ କର ମୁ ଦେଖିବା ବୁଝିଦବା ଆଉ। ହୁଁ ତମେ ଆମ ଘର ଆଡେ ଆସୁନ ବୁଲିବା
କଣ କହିଲ ଶୁଭିଲାନି?
ତମେ ଆମ ଘରେ ଆଡେ ବୁଲି କେବେ ଆସୁନ।
ତମ ଘର କୋଉଠି ତ ମୁଁ ଜାଣିଛିି।
ମୁଁ ତମକୁ ଲୋକେସନ ପଠେଇଦେବି ତମେ ପଳେଇ ଆସିଥିବ ଅ ତମ ଘର ପାଖାପାଖିରେ ଆମ ଘର।
ନାଇଁ ତାହେଲେ ମୁଁ ଜାଣିନି ଠିକ ସେ ତମକୁ ତମ ଘର କୋଉଠି କେମିତି ଯି
ହଁ ମୁଁ ତମକୁ କହିଦେବି ହଁ ମୁଁ ତମକୁ କହିଦେବି ତମେ ଆସିବ ଆ ହୁଁ।
ଆଉ କଣ ଖାଇବ ଏବେ
ଦେଖିବା କଣ ଖାଇବା ଯାହା ଇଚ୍ଛା ହବ ଯେ ଯେତେବେଳେ ତାହା ଖାଇବା ଆଉ ତମେ
ନାଇଁ ମୁଁ ତ ଏବେ କିଛି ଖାଉନି? ମନା କରିଛନ୍ତି ଖାଇବାକୁ ହୁ ହଁ ଦେଖିବା ଟିକେ ଯଦି ହ ଚା ପାଣି ଟିକେ
ହୁଁ ଚା ତା ହେଲେ ଖାଅ ତମେ?
ଖାଏ ନା ପିଏ।
ତମେ ଚା ପିଅ କହିଲ ନା ଚା ପାଣି ଖାଇବା କଥା ମୁଁ ସେଆକୁ ପଚାରିଲି। ତାହେଲେ ତମେ ତମ ଆଡେ ଚା ଖାଆନ୍ତି।
ଆମ ଆଡ଼େ ପିଅନ୍ତି ମୋ ପାଟିରୁ ବାହାରିଗଲା ଖାଆନ୍ତି। ଆ ତମେ ତା ମୋ ରୁମ୍ କେମିତି ଡେକୋରେଟ କରିଛ?
ସେମିତି କିଛି ଡେକୋରେଟ କରିନି ତମର ଭଲ ଡେକୋରେଟ ଆଇଡିଆ ନା କଣ ମତେ ଟିକେ କହିବ ତ
ମତେ ଗୋଟେ ଲିଙ୍କ ଦବ କି ତମ ଫୋନରୁ ଯେମତି ଡ୍ରେସ ତ ଡ୍ରେସ ଫ୍ରେସ ରଖିବାକୁ ଜାଗା ଗୋଟେ
ଓ କବଡ଼।
କବର୍ଡ ନୁହେଁ କବର୍ଡ ଥୋଡ଼ି ଅନଲାଇନରୁ ତମେ ଅର୍ଡର କରିପାର।
ହଁ ଏବେ ଆସୁଛି ନା ଯୋଉ ହ୍ୱାଇଟ ଟାଇପ ର କିଛି ବକ୍ସ ଭଲ ଲାଗୁଛି ମାନେ ରୁ ହଁ ଡେକୋରେଟ୍ କଲା ଟାଇପ ର। ତମେ ସବୁ ଜିନିଷ ପତ୍ର ମାନେ ବହୁତ ତମ ଡ୍ରେସ୍ ତାକୁ ରଖିପାରିବ ସାଇଜ କରିକି ମାନେ ସୁନ୍ଦର ଲାଗିବ। କମ୍ଫଟେବୁଲ ହୁଏ।
ହଁ ହ ହଉ ତାହେଲେ ରଖୁଛି।
ହଁ ହଁ ରଖ କେ ପରେ କେତେବେଳେ କଥା ହବ ଆଉ
ହଉ ହ
ଚାଲୁଛି ପୁଣି ଥରେ କାଟି